ହଁ ହ୍ୟାଲୋ ହଁ ଭାଇ ଜୟ ଜଗନ୍ନାଥ।
କୁହ କୁହ।
ଆଉ କେମତି ଅଛନ୍ତି?
ଭଲ ଅଛି ଭଲ ଅଛି ପୁଅ ତମେ ଭଲ ଅଛ?
ହ ହ ହ ଭଲ ଭଲ।
ଆଉ ତମେ ଯୋଉ ବୁଲିବାକୁ ଯାଇଥିଲ କେମିତି କଣ ରହିଲା?
କୁହନ୍ତିିନି ବୁଲିବାକୁ ତ ଯାଇଥିଲ ଏଇ ଗତ ଗତ ମାସରେ ହିଁ ମୁଁ ଯାଇଥିଲି। ଆମର କୁଆଡେ କହିଲେ ଯାଇଥିଲି ମୁଁ
ପୁରୀ।
ଆଜ୍ଞା ଠିକ କହିଲେ। ଗୋଟେ ରହୁ ରହୁ ମାନେ ଦୁଇ ଦିନର ଦର୍ଶନ ପାଇଁ ଯାଇଥିଲି ଜଗା ଦର୍ଶନ ପାଇଁ ମାନେ ଏଇଭଳିଆ ଅପ ଅ ଅଦ୍ଭୁତପୂର୍ବ ଦର୍ଶନ ମିଳିଲା ଆଉ କଣ କହିବି ପନ୍ଦର ଦିନ ଖଣ୍ଡେ ମୁଁ ରହିଗଲି ମାନେ ଜଗାଡୋରି ଲାଗ ଏମିତି ଯେ ହଁ ମୁଁ ପୁରା ପନ୍ଦର ଦିନ ଖଣ୍ଡେ ସେଠି ରହିଗଲି।
ଏତେ ଦିନ ରହିଲ। ତମର ଭାଗ୍ୟବାନ ଲୋକ ଭାଇ ଆମର ଆଉ ଭାଗ୍ୟ ଅଛି କି ଏତେ ଦିନ ତ ଆମେ ରହିପା।
ପ୍ରଭୁଙ୍କ ସେବା। ରେ ମଧ୍ୟ ନିୟୋଜିତ ହେଲି ମଠରେ ଗୋଟେ ମ ମଠରେ ମୁଁ ରହିଥିଲି ଗୋଟେ ମଠରେ ରହିଥିଲି ସେଠି ଭଲ ଆୟୋଜନ ଥିଲା। ତ ସିଏ ଜଣେ ସିଏ ଜଣେ ଚିହ୍ନା ପରି ଚ ଲୋକ ଥିଲେ ତ ସିଏ ଜଣେ ସେଇଠି ତ ସେଇଠି ଆମେ ସେବାରେ ବି ଲାଗୁଥିଲୁ। ସକାଳୁ ଉଠୁ ଉଠୁ ଆମେ ପ୍ରଥମେ ଗାଧୋଇ ପାଧୋଇକି ନିତ୍ୟକର୍ମ ସାରିକି ଆମେ ପ୍ରଥମେ ଆଳତି କରୁଥିଲୁ ମହାପ୍ରଭୁଙ୍କର। ମଠରେ ଯୋଉ ମହାପୁର ଅଛନ୍ତି ହଁ। ହ ତତ୍ ପରେ ପରେ ତାପରେ ଆମେ ଆମର ଭୋଗ ଲଗେଇକି ଭୋଗ ଲଗେଇ ଆମେ ରୋଷେଇ ଆଡେ ଲାଗି ଯାଉଥିଲୁ। ଭାତ ଟିକେ ଡାଲମା ଟିକେ କନିକା ଟିକେ ହେଉଥିଲା ଆମର। ଏଇଭଳିଆ ଭାବେ ଚାଲିଥିଲା ଆଉ ହଁ ଆଉ ଦିନ ବେଳେ ଏଇଭଳିଆ ଭ ଭାବେ ଅନ୍ୟାନ୍ୟ ଜିନିଷ ଚାଲେ ଯାହାବି କିଛି କରିବ ପୁଣି ଥରେ ରାତିରେ ସନ୍ଧ୍ୟାବେଳକୁ ଟିକିଏ ଆଳତି ଯେମିତି ହେଲେ କରିବାକୁ ପଡ଼ୁଥିଲା ଏଇଭଳି ଭାବେ ରହିକି ହଁ ହଁ ହଁ ନିହାତି।
ମୁଁ ବି ମଝିରେ ଯାଇଥିଲି ବଟ ଏତେ ଦିନ କିନ୍ତୁ ଏତେ ଦିନ ରହିପାରିଲି ନାହିଁ ବୁଝିଲ ନା।
ହଁ ହଁ ଆପଣ ତ ବହୁତ ବଡ ବଡିିଆ ଲୋକ ଆପଣ ଏତେ ଦିନ ଆଉ ରହିପାରିବେ କି ଆଉ।
ବଡ ବଡିିଆ ଲୋକ ନାହିଁ ଭାଇ ଜଗନ୍ନାଥଙ୍କର ଇଚ୍ଛା ଜଗନ୍ନାଥଙ୍କ ଆଗରେ ଜଗନ୍ନାଥ ହଉଛନ୍ତି ଦୁନିଆର ସବୁଠୁ ବଡ
ହଁ ଅ
ମାଲିକ ବୁଝିଲ ତାଙ୍କ ଆଗରେ ଆମେ କିଛି ନାହିଁ ବୁଝିଲ ବଡ ସାନ। ବଡ଼, ସାନ, ଛୋଟ, କଳା, ଗୋରା ସମସ୍ତ
ଆଜ୍ଞା ଆଜ୍ଞା ଠିକ ଠିକ ତାଙ୍କେ ହଉଛନ୍ତି ମାଲିକ ଆମେ ହଉଛନ୍ତି ତାଙ୍କର ଚେଲା। ତାଙ୍କର ତାଙ୍କର ତାଙ୍କର ସେବକ ତାଙ୍କର ଚା
ତ କଣ ହେଲା ଆମେ ବାହାରିଲୁ ଭୁବନେଶ୍ୱରରୁ ବୁଝିଲ ଜଣେ ଆମର ବନ୍ଧୁ ଆସିଥିଲେ। ତାଙ୍କ ନିଜର ଚାରି ଚାରି ଚକିଆ ଧରିକି ବୁଝିଲେ ସେଠି ଆମେ ଭ୍ରମଣ ବାହାର ଗଲୁ ସକାଳ ଆଠଟା ବେଳୁ ବୁଝିଲୁ। ପ୍ରବଳ ଖରା ହଉଥାଏ ବୁଝିଲ ସିଏ ଆସିଥିଲେ ବାଲେଶ୍ଵର ରୁ
ପାଇଥିଲ ହଁ ହଁ ନିହାତି ଭାବେ ସେଇ ସମୟରେ ବହୁତ ଖରାପ ହଉଥାଏ।
ସିଏ ଆସିଲ ବାଲେଶ୍ଵର ରୁ ବୁଝିଲ। ଭୋର ସକାଳୁ ବାହାରିକି ଆସୁଛନ୍ତି ଚାରିଟା ଆସିଛନ୍ତି ବୁଝିଲ ତ ସିଏ ପୁରା କ୍ଲାନ୍ତ ହେଇ ପଡିଥିଲେ ବୁଝିଲ।
ଓହୋ ହୋ ହୋ।
ତୁମେ ଟିକେ ଗାଡିଟି ଚଳେଇବାରେ ସାହାଯ୍ୟ କରିବ କି ମୁଁ କହିଲି ନାଇଁ ନାଇଁ ବନ୍ଧୁ ମୁଁ ଗାଡି ଚାଳକରେ ପ୍ରଖଣ ନାହିଁ। ତେଣୁକରି ତୁମେ ହିଁ ଚଲା ବୁଝିଲ। ବାଟରେ କିଛି ସମୟ ରହିଲୁ। ବୁଝିଲ କିଛି ପଇଡ ପାନ କଲୁ।
ହଁ ହଁ ହଁ ଆରେ ବାପରେ। ମାନେ ମୁଁ ଦେଖୁଛି, ଆପଣ ମାନେ ଦେହ ପ୍ରତି ବହୁତ୍ ମାନେ ଜାଗୃତ ଅଛନ୍ତି। ପଇଡ଼ ପାଣି ଟି ପିଇଲେ, ଆହା। ଲାଣ୍ଡି ବଗୁଲିି ପିଇବାକୁ ବହୁତ ପସନ୍ଦ କରନ୍ତି, ହଁ ହଁ ହଁ ଠିକ ଠିକ। କୋଉଠି ସେ ଯୋଉ ସ୍ଵାଗ ପୁରୀ ପୁରୀ କୁ ସ୍ଵାଗତମ ବୋଲି ଯୋଉ ଲେଖା ହେଇଛି ସେଇ ପାଖରେ ବୋଧେ।
ତାର ବହୁତ ପୂର୍ବରୁ ପିପିଲି ପାଖରେ ପିଇଲୁ ଆମେ, ବୁଝିଲୁ।
ପିପିଲି ତ ଗୋଟେ ମାନେ ଚାନ୍ଦୁଆ ପାଇଁ ବହୁତ ପ୍ରସିଦ୍ଧ ନା। ହଁ, ଆପଣଙ୍କ ପାଇଁ ମୁଁ ଗୋଟେ ପ ଅ ପ କେବେ ଗୋଟେ ମୁଁ ଆସିଲେ ପିପିଲିର ସେଇ ଯେଉଁ ଆମର ପ୍ରସିଦ୍ଧ ଚାନ୍ଦୁଆ ସିଏ ଗୋଟେ କେବେ ଆଣିଦେବି ମୁଁ ଆପଣଙ୍କ ପାଇଁ ଘରେ ଲଗେଇବେ ଭଲ ଲାଗିବ, ଆପଣଙ୍କ ତ କାନରେ ଲାଗେଇବେ ଭଲଲାଗିବ ଆପଣଙ୍କୁ, ହଁ ମୁଁ ଆଣିସାରେ ମୁଁ ଆ ଆ ଆଣି ସା ରେ ତାପରେ ଆପଣ କହିବେ, ଧନ୍ୟବାଦ୍।
ଠିକ୍ ଅଛି ଠିକ ଅଛି, ତ ପ୍ରଥମେ ଆମେ ସେଇଠି ରହିଲୁ। ବୁଝିଲେ ଏମିତି ଖାନା ପିନା କଲୁ, ଖାଇ ପିଇକି ତାପରେ ବାହାରିଲୁ ଆମେ ପୁରୀ ପୁରୀ ମୁଖେ ଆଗମନ କଲୁ। ଧରମ କଲୁ ବାଟରେ ପୁଣି ଛା ଆମେ ଆମ ପେଟ ପୂଜା ସିନା ହେଇଗଲା, ବୁଝିଲେ ବାହାନର ତ ପେଟ ପୂଜା ପୁଣି କରିବାର ଅଛି। ତହିଁଣ ତହିଁରେ ପୁଣି ଇନ୍ଧନ ଇନ୍ଧନ ପକେଇଲୁ।
ଆଛା ଆଚ୍ଛା।
ଇନ୍ଧନ ପକେଇଲୁ ଏକ ହଜାର ଟଙ୍କାର, ଇନ୍ଧନ ପକେଇଲୁ ତା ପ ତା ଆଗକୁ ଗଲୁ, ଆଗକୁ ଯାଇକି ସେଠି ଆମେ, ଓହୋ ସେଇ ଖରାରେ
ହାଁ ହାଁ ହାଁ।
ଆଉ ରୁମ୍ ଟିଏ ଖୋଜିବା ପାଇଁ ବ କୋଠରୀ ମତ୍ ଗୋଟେ ଖୋଜିବା ପାଇଁ ଯୋଉ କଷ୍ଟ କରିବାକୁ ପଡିଲା।
ଆଚ୍ଛା ଆଚ୍ଛା ବହୁତ ନୟାନ୍ତ ହେଇଯାଇଥିବେ। ହଁ ହଁ ବହୁତ୍ ନୟାନ୍ତ ହେଇଯାଇଥିବେ ଯାହା ଲାଗୁଚି ଆପଣଙ୍କ କଥାରୁ। ଆପ ଆପଣ ଟିକିଏ ଯଦି ସମୁଦ୍ର କୂଳ ପାଖ ମ ବର୍ତ୍ତୀ ଅଞ୍ଚଳ ଯାଇଥାନ୍ତେ ଯେଉଁଠି ଆମର ମାନେ ବହୁତ ମାତ୍ରାରେ ଆମର କଣ ପଶ୍ଚିମବଙ୍ଗରୁ ଆସ୍ ଥିବା ଯଉ ଯାତ୍ରୀ ମାନେ ନିବାସ କରନ୍ତି। ସେ
ହୁଁ। ସେଇ ଜାଗା ଯାଇଥିଲୁ, ସେଇ ଜାଗାରେ ଯାଇ ଆମେ ହୋଟ୍ ହଟଲଟି ନ ପାଇ ବିରକ୍ତ ହୋଇ ପଡିଲୁ।
ବଢ଼ିଆ ଜାଗାଟେ ଅଛି, ସେଇଠି ସେଇଠି ମୋତେ ଆପଣ କଲ୍ କରିଥାନ୍ତେ ଫୋନଟି ଲଗେଇଥାନ୍ତେ ମୁଁ ଆପଣଙ୍କୁ ବଢିଆ ଜାଗା ଟେ ବତେଇ ଦେଇ ଥାଆନ୍ତି।
କଣ କରିଆ ବନ୍ଧୁ ସେଇ ମୁହୂର୍ତ୍ତରେ ତ ସେଇ ସମୟରେ ଆଉ ଆମର ମନ ପଡିଲାନାଇ ଆମେ ପୁରା ଆକ୍ଲାନ୍ତ ହେଇ ପଡିଲୁ।
ନାଇ ନିହାତି ଭାବେ ଯଦି ପ ପରବର୍ତ୍ତୀ ସମୟରେ କେତ୍ କେତେବେଳେ ଯିବେ ଗଲେ ମୋତେ ନିଶ୍ଚିନ୍ତ ଭାବେ ମୋତେ ମ ଲଗାନ୍ତୁ ମୁଁ ଆପଣଙ୍କୁ ବାଟ ବତେଇଦେବି। ହେଲେ ଆପଣ ସେଇ ଦିନ ବେଳେ ହିଁ ଜଗନ୍ନାଥଙ୍କର ଦର୍ଶନ କଲ ନାହିଁ କଲେ ନାହିଁ କି?
ଥକି ପଡିଲୁ ପୁଣି ଆମେ ଏମିତି ହଉ ହଉ ରୁମ ଖୋଜୁ ଖୋଜୁ ଆମେ ହେଇଗଲା ସକାଳ ଦୁଇଟା ହେଇଗଲାଣି। ବୁଝିଲ ଦୁଇଟା ହେଇଗଲାଣି, ଦୁଇଟା ଗୋଡ ପୁରା ଅପରାହ୍ନ ଦୁଇଟା ବେଳକୁ ପୁଣି ଯାଇ ଓ ରୁମ ଟି ପାଇଲୁ ହୋ ରୁମ ଟିକ ଯାଇକି ଟିକିଏ ଥଣ୍ଡା ପବନ ଖାଇବାରୁ ଆତ୍ମା ଭିତରେ ଦେହ ଭିତରେ ପୁଣି ଆତ୍ମା
ହୁଁ ହୁଁ ଆଚ୍ଛା ଆଚ୍ଛା ହଁ ନିହାତି ଭାବେ ମୁଁ କଥାଟାଏ ପୁରା ବୁଝିପାରୁଛି ଆପଣଙ୍କର।
ତାପରେ କିଛିଟା ପେଟ ପୂଜା ନିମିତ କିଛିଟା ଖାଦ୍ୟ ପ୍ରାପ୍ତ ପାଇଁ ଆମେ ଏପଟ ସେପଟ ହେବାବି ଜାଗାରେ ବସି ଶାନ୍ତିରେ ଦି ମୁଠା ପଖାଳ ଭାତ ବୁଝିଲେ ନା। ପଖାଳ ଭାତ କୁ ଶାଗ ବଡିଚୁରା ଏବଂ ଏମତି ବିଭିନ୍ନ ପ୍ରକାର ଦୁଇ ତିନି ପ୍ରକାର ବୁଝିଲେ। ଆଇଟମ ଖାଦ୍ୟ ଖାଇଲୁ ହୁଁ ବହୁତ ଶାନ୍ତି ଲାଗିଲା ମନ ତୃପ୍ତ ହେଇଗଲା। ପୁଣି ସନ୍ଧ୍ୟା ବେଳେ ତ ଜାଣିଛନ୍ତି ପୁରୀ ଯିବେ। ଆପଣ ଯଦି ଉଁ ସମୁଦ୍ର କୂଳ ନ ଯିବେ। ପୁରୀ ଯିବାର ଆଉ କିଛି ଭ୍ୟାଲୁ ରହିବନି ବୁଝିଲେ ଏ କହୁଛି ଜଗନ୍ ଗନ୍ନାଥ ମନ୍ଦିର ଜଗନ ଜଗାକୁ ଦର୍ଶନ।
ତାପରେ ଏତ ହେଉଛି ଶରଧାବାଲି। ହଁ ସରଧାବାଲି ସମୁଦ୍ରକୁଳ ହଁ ହଁ ଠିକ ଠିକ। ହେଲେ କୋଉ ସମୁଦ୍ର କୂଳଟିକୁ ଆପଣ ଯାଇଥିଲେ?
ଏଠ ବି ନା ହେ ଲୋକ କେ ବନ୍ଧୁ ତମେ କଥା ତମେ କୁହ ମୁଁ ଶୁଣୁଛି ବର୍ତ୍ତମାନ।
ହଁ ହଁ ହଁ ହଁ ମୁଁ କହିଲି ମୁଁ ମଧ୍ୟ ଯୋଉ ଆ ମୁଁ ମଧ୍ୟ ଯୋଉ ଯାଇଥିଲି ଯେ ଆ ଆମର ଯୋଉ ଆ ମୁଁ ମଧ୍ୟ ଏ ଯୋଉ ଆଳତି କରୁଥିଲି ମୁଁ ମଧ୍ୟ ଆଳତି କରିଦିଏ ଦିନବେଳେ। ତାପରେ ମୁଁ ଏଥର ବିଶେଷ ଭାବେ ଦେଖିବାକୁ ମାନେ ଖୋଜିବାକୁ ଚାହିଁଥିଲି ଯେ କୋଉ କୋଉ ଜାଗା ଗୁଡା ନୂଆ ଅଛି। ଆଉ ସେହି ଜାଗା ଗୁଡ଼ାକୁ କୌଣସି ଉଁ ଯାତ୍ରୀମାନେ ଏବଂ ଭକ୍ତମାନେ ଯାଉନାହାନ୍ତି। ସେଇଭଳିଆ ଜାଗା କେତେଟାକୁ ମୁଁ ବାଛିଥିଲି।
ହଁ ସେମିତିକା ଜାଗା ଗଲେ କିଛି କିଛି ନୂଆ ଜିନିଷ ଦେଖିବା ପାଇଁ ମିଳିବ ନିଶ୍ଚୟ ଭାବେ।
ଫଟୋ ମଧ୍ୟ ମୁଁ ଆପଣଙ୍କୁ ପଠେଇଦେବି ଦେଖିବେ ଆପଣେ।
ହଁ ହଁ ନିଶ୍ଚୟ ନିଶ୍ଚୟ। ଆପଣ ନେଷ୍ଟ ଟା ଯେତେବଳେ ଆମେ ଆସନ୍ଦ ଥର ଯିବୁ ନିଶ୍ଚୟ ଆପଣ କହି ଥିବେ ତାଙ୍କୁ ହିଁ ଆମେ ଯିବୁ।
ନିହାତି ନିହାତି ଯାଆନ୍ତୁ ପରିବାର ସହିତ ଯାଆନ୍ତୁ ହଁ ବଢିଆ ଲାଗିବ ସେ ଜାଗା ଗୁଡା। କାରଣ ଗୋଟେ ଉ ମ ଗୋଟେ ପଥରର କାରୁ କାରୁକାର୍ଯ୍ୟ ଗୋଟେ ଜାଗାରେ ହୁଏ ହଁ ସେଇ ଜାଗାଟାକୁ ଟିକେ ଯିବେ। ଭଲ ଲାଗିବ ମୁଁ ଆପଣଙ୍କୁ ଆପଣ ତାଙ୍କର ଠିକଣା ଦେଇଦେବି। ହେଲା ଆଉ ସମୁଦ୍ର କୂଳ ଭିତ ଭିତରୁ କୋଉ ସମୁଦ୍ର କୂଳ ଟାକୁ ଗଲେ ଆପଣ ସମୁଦ୍ର କୂଳର ପ୍ର ପ୍ରକୃତ ମଜା ଟି ଉଠେଇ ପାରିବେ ସେଇ ସମୁଦ୍ର କୂଳଟିକି ମଧ୍ୟ ମୁ ଆପ
ନୀଳ ପତାକା ଆମେ ଯାଇଥିଲୁ ନୀଳ ପତାକା ସମୁଦ୍ର କୂଳ।
ଆଚ୍ଛା ଆଚ୍ଛା ଆଚ୍ଛା ଓହୋ ତାହେଲେ ଠିକ୍ ଅଛି ଠିକ୍ ଅଛି ଆଚ୍ଛା ସେ ନୀଳ ପତ ନୀଳ ପତାକା ସମୁଦ୍ର କୂଳରୁ ଆଉ ଟିକେ ସାଇଡ କୁ ଯିବେ ହେରି ନୀଳାଦ୍ରୀ ସମୁଦ୍ର କୂଳ ଅଛି। ସେଇଠିକି ଯିବେ ପର ପରବର୍ତ୍ତୀ ସମୟରେ ସେଇଠିକି ଯିବେ ଆପଣ ନୀଳ ପତକାକୁ ଗଲେ ପଚିଶି ଟଙ୍କା ଦେଇଥିବେ ସେ ସେଇଠି ଜୁହା ଯାହା ଆପଣ ନୀଳ ପତାକା ଅ ଅ ହଁ ସମୁଦ୍ର କୂଳରେ ଯାହା ବିି ଦେଖିଲେ ସେଇ ସମାନ ଜିନିଷ ସେଇଠି ଅଛି ତାଠୁ ଆଉ ଟିକିଏ ଭଲ ବି ଜିନିଷ ବି ଅଛି। ସେଇଠି ହଁ ହଁ ଆଉ ଏଇଠିକି ଆପଣ ପଇସା ଦେଇ କି ଗଲେ ନା ପଚିଶ ଟଙ୍କା ସେଇଠି ପୁରା ମାଗଣାରେ ଯାଇଥାନ୍ତେ।
ସେଠି ଚାରି ଚକିଆ ଯିବାର ରାସ୍ତା ଅଛି?
ହଁ ହଁ ଆରାମ ସେ। ସେଇଠି ଚାର ଚକିଆ ଯିବାର ରାସ୍ତା ଅଛି ଚାରି ଚକିଆକୁ ରଖିବା ସ୍ଥାନ ମଧ୍ୟ ଅଛି ଏବଂ ଆପଣ ଯୋଉ ମେହଫେୟାର୍ ହୋଟେଲ୍ ଗଲେ ସେ ମେହଫେୟାର୍ ହୋଟେଲ୍ ତ ନୁହଁ ତାଠୁ ଆଉ ଟିକେ ଆଗକୁ ଯାଇଥାନ୍ତେ ଟିକେ ଆଗକୁ ମାଡି ଯାଇଥିଲେ ବଢିଆ ଜାଗା ଅଛି। ମୁଁ ଆପଣଙ୍କୁ ଫଟୋ ପଠେଇବି। ଆପଣ ଆପଣଙ୍କର ବନ୍ଧୁମାନଙ୍କ ସହିତ ଯୋଉ ଯାଇଥିଲେ ସେମାନଙ୍କୁ ସେଇ ଫଟୋ ଦେଖାଇବେ ଠିକ୍ ଅଛି।
ହୁଁ।
ଆଉ ଆ ପରବର୍ତ୍ତୀ ସମୟରେ ଗଲେ ଟିକେ ଆମକୁ ବି ଟିକେ ନେଇକି ଯିବେ ଗଲେ ଭଲ କଥା ନଥେ ଆମକୁ ନ ନେଇକି ଗଲେ ବି ହଁ ମୁଁ ଆପଣଙ୍କୁ ବାଟ ବତେଇ ଦେବି।
ମୁଁ ତ ଏବେ କିଛି ଦିନ ପରେ ପୁଣି ଥରେ ଯିବାର ବୁଝିଲେ ମନସ୍ଥ କରିଛି ଦେଖାଯାଉ କଣ ହେଉଛି।
ମୁଁ ଆପଣଙ୍କୁ କହିଦେବି ଭଲ ଲାଗିବ ଆପଣଙ୍କୁ ଜାଗାଟିଏ, ତାପରେ ମନେ ପକାଇବେ ଆମ ବନ୍ଧୁ ଏମିତି କହି ଥିଲେ ବୋଲି।
ହଁ ହଁ ହଁ ନିଶ୍ଚ ଶ୍ଚୟ ନିଶ୍ଚୟ ଭାବରେ ନିଶ୍ଚୟ ଭାବରେ ଯିବାକୁ ଆମେ ପ୍ରୟାସ କରିବୁ।
ଏଠି ଦେଖିବାକୁ ପାଇବେ ଆପଣ ଗୋଟେ ଜିନିଷ ଯେ ଏଇ ଯୋଉ ଯେତିକି ସବୁ ଆବର୍ଜନା ଗୁଡା ଆମର ରହୁଛି।
ତାହା ତ ଠିକ ବିଷୟ ମୁଁ ତାପରେ ଆପଣଙ୍କୁ ଗୋଟେ କଥା କହୁଛି? ଏତେ ଆମେ ଥକିଲୁ ଏତେ ଏଇଟା କଲୁ କିନ୍ତୁ ଯେତେବେଳେ ଆମେ ତା ପରଦିନ ସକାଳୁ ଯାଇ ଜଗନ୍ନାଥ ଦର୍ଶନ କଲୁ ଓଃ। ମନ ପୁରା ତୃପ୍ତି ହୋଇଗଲା ବୁଝିଲ ପ୍ରବଳ ଖରା ହଉଥାଏ ବୁଝିଲ। ହଁ।
ହଁ ହଁ ହଁ ହଁ।
ସେଇ ସମୟରେ ଗୋଟଏ ଦୁଃଖର ବିଷୟ ରହିଲା ଆମେ ମନ୍ଦିର ଭିତରକୁ ଯାଇପାରିଲୁ ନାହିଁ, ବାହାରୁ ହିଁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପଡିଲା। ଏଇଟା ହିଁ ଗୋଟେ ସବୁଠୁ ବଡ ଦୁଃଖ ରହିଗଲା କିଛି କଥା ନାହିଁ ଜଗନ୍ନାଥଙ୍କର ଇ ଚ୍ଛା ତାଙ୍କ ସ୍ଥାନରେ ଆମେ ପାଦ ପକେଇଲୁ।
ହଁ ହଁ ହଁ ନିହାତି ନିହାତି ଏଇଥର ଡୋରି ଲାଗିନି ଆର ଥର ଡୋରି ଲାଗିବ। ହଁ ଆରଥର ଡୋରି ଲାଗିବ କିଛି କଥା ନାହିଁ।
ନା ନା ଜଗନ୍ନାଥ ମନ୍ଦିର କୁ ଦେଖିଲେ ବି ସେ ହେଇଗଲା ବୁଝିଲେ, ନୀଳ ଚକ୍ରବାନା କୁ ଦେଖିଲେ ବି ଡୋରି ଲାଗିଲେ ହି ନୀଳ ଚକ୍ରବାନା ଦେଖି
ସିହାଷ ସିଏ ବି ନିହାତି ନିଜ ଭିତରେ ସିଏ ଗୋଟେ ଅପୂର୍ବ ଦୃଶ୍ୟ, ସିଏ ଗୋଟେ ଅପୂର୍ବ ଅନୁଭୂତି। ସେଇ ଅନୁଭୂତିକୁୁ ମାନେ ବର୍ଣ୍ଣନା ବି କରିହବନି ଯେତେବେଳେ ଆମେ ସେ ଚକା ଆଖିକୁ ଦେଖିଦବୁ।
ତାହା ତ ସତ କଥା ଏହା ଥିଲା ଆମ ପୁରୀ ଯିବାର
ସୌନ୍ଦର୍ଯ୍ୟ ହଁ ହଁ ହଁ ନିହାତି ଭାବେ ମୁଁ ଆପଣଙ୍କୁ ହଁ ପରବର୍ତ୍ତୀ ସମୟରେ ଯାଆନ୍ତୁ ମୁଁ ସେ ନୀଳାଦ୍ରି ସମୁଦ୍ର କୂଳର ଠିକଣାଟି ଦେବି। ଆଉ କିଛି କିଛି ଗୋଟେ ଗୋଟେ ରାମ ମନ୍ଦିର ମଧ୍ୟ ଗୋଟେ ଗଢା ହୋଇଛି ତାର ଠିକଣା ମଧ୍ୟ ଭଲ ଲାଗିବ ଆପଣଙ୍କୁ ସେ ଜାଗା, ଯୋଉମାନେ ସୁଦୂର ଅଯୋଧ୍ୟା ଯାଇପାରୁନାହାନ୍ତି ସେମାନେ ଏଇଠି ବି ମଧ୍ୟ ସେଇ ରାମଲାଲାଙ୍କୁ ଦର୍ଶନ କରିପାରିବେ। ହଁ ହଁ ସିଏ ଗୋଟେ ଅବିକଳ ପ୍ର ପ୍ରତିମା କରା ଯାଇଛି ଏବଂ ଅବିକଳ ମନ୍ଦିର ମଧ୍ୟ ଗୋଟେକୁ ଗଠନ କରାଯାଇଛି। ହେଲା ସ୍ୱର୍ଗଦ୍ୱାର ଟିକେ ଆ ଆଗକୁ ଆପଣ ଯେତେବେଳେ ଯିବେ ସେଇଠି ଦେଖିବାକୁ ପାଇବେ ମୁଁ ଠିକଣାଟି ଦେଇଦେବି ଆପଣଙ୍କୁ। ହଉ ଠିକ ଅଛି ଠିକ ଅଛି ବନ୍ଧୁ ଆମେ ପୁଣି ଥରେ କେତେବେଳେ କଥା ହବା। ହଁ ତମର ପୁରୀର ଅନୁଭୂତି ଜାଣିକି ବହୁତ ଭଲ ଲାଗିଲା। ଠିକ ଅଛି ହଉ ତାହେଲେ ଶୁଭ ସନ୍ଧ୍ୟା।